ହ୍ୟାଲୋ ହ୍ୟାଲୋ ହଁ ମ୍ୟାମ୍ ଆପଣ ଶୁଣ ଟେ ହଁ ସୁଇଟୋ ହ୍ୟାଲୋ ସୁଭା ହଉଛି
ହଁ ହଁ
ହଁ ମ୍ୟାମ୍ ଆପଣ ସୁଣିତେ ପାଇଥିନି ଆପଣ କଣ ଗାଈ ରଖିବେ କଥା ମୁଁ ସୁଣିତେ ପାଇଥିନି ଗୋ ଚାଷ କରିବେ
ହଁ କେନାକିନା ମୁଁ ମାଛ ଚାଷ ବି କରିଥିନି ମାଛ ଚାଷର ତ ବହୁତ ଲସ୍ ହେଇଗଲା ସେ ପାଇ ଆଉ କିଛି ଚାଷ କରିବା ପାଇଁ ଭାବୁଥିନି ତ ଭାବୁଥିଲି କଣ କରିବା ଟା ଭଲ୍ ରହିବ ଅ ଛେଳି ନା ଗାଈ ନା ଏ ଛୁଙ୍କା ମାର୍କେଟ୍ ରେ ମାନେ ଛ ତୁ ବି ଅଛି ତ କେଇଟା କେ ଚାଷ ଟା କଲେ ଭଲ୍ ରହିବ ସେଇଟା ମୁଁ ବୁଝି ପାରୁଛନି।
ମୁଁ ଆପଣଙ୍କୁ କହୁଚି ଆପଣ ଗୋ ଚାଷ କରୁନ୍ ମୋ ପାଖରେ ଗାଈ ଅଛି ଭଲ ଗାଈ ଜର୍ଷି ଗାଈ ଆପଣ ସେଇଟା ନୁ କାହିଁକି ନା ସେଟାରୁ ଭଲ ପ୍ରଫିଟ୍ ହବ ଆଁ- ଗୋଟେ ଦିନରେ ସେ ଚାଳିଶ୍ ଲିଟର୍ କ୍ଷୀର ଦଉଚି।
ଗୋଟେ ଗାଈ?
ହଁ ଜର୍ଷି ଗାଈ ଗୋଟେ ଦିନରେ ଚାଳିଶ୍ ଲିଟର କ୍ଷୀର ଦଉଚି। ଯଦି ଆପଣ ଗୋଟେ ଗାଈ ରଖିବେ ଚାଳିଶ୍ ଲିଟର କ୍ଷୀର ବିକିନେ ଗୋଟେ ଦିନ ଆପଣଙ୍କର ଦୁଇରୁ ତିନି ହଜାର ଟଙ୍କା ଇନକମ୍ ହବ। ଖର୍ଚ୍ଚ ହବ ପାଁଅଶ ଟଙ୍କା ଗୋଟେ ଦିନର ଇନକମ୍ ହବ ଦେଢ ରୁ ଦୁଇ ହଜାର ଟଙ୍କା ଇନକମ୍ ହବ। ଆପଣ ଗୋ ଚାଷ କରୁନ୍ତୁ ବେଶୀ ଆହୁରି ଆଁ -କିନ୍ତୁ ତା ପାଇଁ ଜଣେ ଲୋକ ଦରକାର୍ ମେଣ୍ଟେନ୍ କରିବା ପାଇଁ।
ହଁ ଜଣେ ଲୋକ ତ ହଁ ହେଇଯିବ ଅଛନ୍ତି ବାକି ଗାଈ ପାଇଁ ତ ମାନେ ତାର ଖାଇବା ଆଉ ତାର କିସ ଦରକାର୍ ମୁଁ ଜାଣିିନାହିଁ।
ଗାଈ ପାଇଁ ବେଶୀ କିଛି ଲାଗିବନି ଆପଣଙ୍କର ଚାରା ଲାଗିବ ଚାରା ଆଉ ଯଦି ଘାସ ମାସ ବିଲୁରୁ ବିଲ ଆପଣଙ୍କ ଘର ପାଖେ ତ ବିଲ ଥିବ? ବିଲ ଜାଗାରୁ ଯଦି ଭଲ୍ ଘାସ କାଟି ଆଣିକି ଦେଇପାରିଲେ ସେଟା ସେ ଖାଇବ। ଆଉ ଯେତେ ସବୁ ପରିବା ଯେପରି ଯଦି କିଛି ବି ମାର୍କେଟ ପାଖରୁ ଆପଣଙ୍କ ଥିବ ପଚାସଢା ପରିବା ପରିବା ଆଣିକି ଦେନେ ସେଟା ବି ସେ ଖାଇବ। ଦେନେ ସେ ଅଧିକାରୁ ଅଧିକା କ୍ଷୀର ଦେଇପାରିବ।
ଗାଈ ମାନଙ୍କୁ ବି ରୋଗ ହୁଏ ନା ମୁଁ ଶୁଣିଥିନି ଗାଈ ଯେ- ଯଦି ଇଆ ଆକୁ ବି ରୋଗ କା ଧରିଗଲା ତ ମୋର ଏଇନା ବି ତ ଲସ୍ ହେଇଯିବ ନା।
ଆଜ୍ଞା -ଆଜ୍ଞା ରୋଗ ହୁଏ କିନ୍ତୁ ଆପଣଙ୍କୁ ଡାକ୍ତର ସାଙ୍ଗର ପରାମର୍ଶ କରିଦବ। ଆ ହଠାତ୍ ଦେଖିଲେ ଲକ୍ଷଣ କିଛି ଦେଖା ହେଲା ଆପଣଙ୍କୁ ଯଥାଶୀଘ୍ର ଯାଇକି ଡାକ୍ତରଙ୍କ ପରାମର୍ଶ ନେଇକି ଆଁ -ଟ୍ରିଟମେଣ୍ଟ୍ କରିଦବ ତାର ଦେଖିଲେ ଲକ୍ଷଣ ଆଜି ଦେଖା ହଉଚି ଆପଣ ସାଙ୍ଗେ ସାଙ୍ଗେ କଲ୍ କରିବେ ଏଁ- ସାର୍ ଯିବେ ଆଉ ତାର ଦେଖିବେ କିସ ହେଇଚି ଆଉ ତାକୁ ମେଡିସିନ୍ ଦେଇକି ଆସିବେ।
ଆଜ୍ଞା ଆଉ ଏଇ ଯେ ଗାଈର ବି ମାନେ କିଛି ମାନେ ଥାଏ ତ ମାନେ ଏଇ ଗାଈ ଟା ଭଲ୍ କି କେ ଗାଈ ଟା ଭଲ୍ ହବ ସେରା କିଛି ଥାଏ କି?
ହଁ -ମୁଁ କହୁଚି ପରା ଜର୍ଷି ଗାଈଟା ଆପଣ ନଉନ୍ ଜର୍ଷି ଗାଈ ର ଖର୍ଚ୍ଚ ଟିକେ ଅଧିକା ହବ କିନ୍ତୁ ସେଟାରୁ ଆପଣ ବେଶୀ ଅର୍ଥ ଉତ୍ପାଦନ କରିପାରିବେ କାରଣ ସେଟାରେ ବେଶୀ ସେ ଲିଟର୍ ଯେହେତୁ କ୍ଷୀର ଦେବେ ଅଁ- ଗୋଟେ ଜର୍ଷି ଗାଈ ଯଦି ଆପଣ ଭଲ୍ ଜାତିର ନେବେ ଅଁ- ସେଟା ପଡିଯିବ ଆପଣଙ୍କୁ ରେଟ୍ ସେଟା ଦାମିକା ଗାଈ ଯେହେତୁ ରେଟ୍ ଦାମ୍- ଦାମ୍ ଟିକେ ଅଧିକା ପଡିବ କିନ୍ତୁ ସେଟା ଆପଣଙ୍କୁ ଗୋଟେ ଦିନରେ ଦବୁ ପଇଁତିରିଶ୍ ଚାଳିଶ୍ ଲିଟର କ୍ଷୀର ଦବୁ। ସେଠାରୁ ଆପଣ ଦିନକୁ ପାଇଯିବେ ଦୁଇରୁ ଅଢ଼େଇ ହଜାର ଇନକମ୍ କରିପାରିବେ। ଲେବର ଖର୍ଚ୍ଚ ତିନିଶହ ଚାରିଶହ ଟଙ୍କା ଯାଉ। ଚାରା ଏକା ବି ଆପଣ ଧରିନିଅନ୍ତୁ ତିନିଶହ ଚାରିଶହ ଟଙ୍କା। ଆପଣ ଧରନ୍ତୁ ଗୋଟେ ଦିନ ଆପଣଙ୍କ ଖର୍ଚ୍ଚ ହେଲା ସାତଶହ ଆଠଶହ ଟଙ୍କା ଖର୍ଚ୍ଚ ହେଲା। ଆପଣ ଗୋଟେ ଦିନ ଦେଢ ହଜାର ଟଙ୍କା ଇନକମ୍ କରିପାରିବେ। ଆଉ ଗାଈ ଚାଷର ଭଲ ଲାଭ କେନେ ଆପଣ ଯଦି କ୍ଷୀର ନ ବିକିକି ଛେନା ସେଟା କରିପାରିବେ। ଦହି କରିକି ମାର୍କେଟ ଦେଇପାରିବେ ପନିର ମାର୍କେଟ ଭଲ ଡିମାଣ୍ଡ ଅଛି। ପନିର୍ ରେଟ୍ ବି ବେଶୀ ଅଛି। ପନିର୍ ଯଦି କରିକି ବିକିପାରିଲେ ସେଗାର ଆହୁରି ଅଧିକା ଲାଭ ଆପଣ ଇନକମ୍ କରିପାରିବେ।
ଗାଈ ଇଏ ଏକା ମାନେ କେଇଠୁ କିଷ କିଣା ହୁଏ ନ ହୁଏ ମୁଁ ଜାଣି ନାହିଁ ବେଶୀ ତ
ହଁ ଗାଈ ଆପଣ ଯଇଠି ବସିଛନ୍ତି ଆ ସେଠି ଟାୱାର୍ ବୋଧେ ପାଉନି ଟିକେ ଆପଣ ଟିକେ ବାହାରକୁ ଚାଲି ଆସନ୍ତୁ। କାହିଁକିନା ବେଳେ ବେଳେ ଟିକେ ଖେଚ୍ ଖେଚ୍ ହେଉଛି ନା ଆପଣ ଟିକେ ବାହାରକୁ ଚାଲି ଆସନ୍ତୁ। ହାଲୋ।
ହାଲୋ।
ହଁ ଏଥର ଆବାଜ୍ ଟା ଟିକେ କ୍ଲିୟର ଆସିଲା ହେତେବେଳେ ଆସୁନଥିଲା ଟିକେ ହଁ କୁହ
ମାନେ ମୁଁ କହୁଛି ଗାଈ ମାନେ ଆପଣ ଯଉ କହିଲେ ଗାଈ କିଣିକି ମାନେ ତାକୁ ଇଏ କରିକି କ୍ଷୀର, ଛେନା ତ କରିପାରିମି ସେ ଗାଈ ଏଠି ତ ମାନେ ଲୋକେ ନାହିଁ ଯେ ମୁଁ ଗାଈ କିଣି ପାରିମି ଏଠିକ ତ କେହି ଗାଈ ବିକୁନାହାନ୍ତି ତ ମୁଁ ଗାଈ କେଇଠୁ ଆଣିବି?
ଗାଈ ଆପଣ ଚିନ୍ତା କରନ୍ତୁନି ଆପଣ ମୁଁ ଆପଣଙ୍କୁ ନମ୍ବର୍ ଦେବି ଜଣେ ସାରଙ୍କର ସିଏ କହିଦେବେ ଗାଈ କେଇଠୁ ମିଳିବ ଆଉ ଭଲ ଜାତିର ସେ ଗାଈ ଆପଣଙ୍କୁ ଆଣିକି ଦେବେ। ମାନେ ଯିଏ ଅଧିକା କ୍ଷୀର ଦବ। ଆଉ ସିଏ ତାଙ୍କର ଏକ୍ସଟ୍ରା ଟିକେ ଚାର୍ଜ ନେବେ କାହିଁକି ସେ ଯେହେତୁ ଯାଇକି ସେ ଏଠୁ ବୁଝାବୁଝି କରିକି ଆଣିବେ। ଆଉ ଗାଈର ଆପଣ ଭଲ୍ କିନ୍ତୁ ପଇସା ଇନକମ୍ କରିପାରିବେ। ଆଖ ପାଖରୁ ବହୁତ୍ ଜଣ ଲୋକ ନେଇଛନ୍ତି।
ଆଉ ଗାଈ ଛଡ଼ା ଆଉ ଆଉ କିଛି ମାନେ ମ ଭେଜ୍ ଉପରେ ମାନେ ପରିବା କାଁ ଭିନ୍ତରେ କିଛି ଯଦି ହେଇ ଥାନ୍ତା ଭଲ୍ ହେଇଥାନ୍ତା। ଗାଈ କେନେ କେନା ଗାଈ ଇଛୁଙ୍କା ହେନେ ଟିକେ ଅଧିକ ପଇସା ଏକା ଦରକାର୍ ତ ଏବେ ତ ନାହିଁ ସେ ପାଇଁ କିଛି। ପରିବା ଉପରେ କମ୍ ପଇସା ର ଯଦି ଆପଣ କିଛି କହିପାରିଥାନ୍ତେ।
ପରିବା ଯେର୍ କୁ ହେଇଛୁ ମାର୍କେଟ୍ ରେ ରେଟ୍ ଅଛି ବିଲାତି ବିଲାତି ଯଦି ବିଲାତି, ଧଣିଆ ପତ୍ର ଯଦି ଆପଣ ସେ ସବୁ ଚାଷ ବି ଯଦି କରିଥାନ୍ତେ ଏ ସମୟରେ ଭଲ ଏ ଉତ୍ପାଦନ କରି ପାରିଥାନ୍ତେ ଆଉ ରେଟରେ ବି ବିକି ପାରିଥାନ୍ତେ। ଯେହେତୁ ଆପଣ ତ ଆପଣଙ୍କର ଜାଗା ଅଛି ଆପଣ କରିନାହାନ୍ତି। ଆପଣଙ୍କ ଯେହେତୁ ଲସ୍ ହେଇଥିଲା କହୁଥିଲେ ଥରେ କାକୁଡ଼ି ଚାଷରେ ଲସ୍ ହେଇଥିଲା। ଆଉ ଲସ୍ ପରେ ଆପଣ ଆଉ ଚାଷ କରିନା।
ନା।
ଆଉ ଚାଷ ଯେହେତୁ କରିନାହାନ୍ତି ସେଇଟା ଆପଣ ଯଦି କରିଥାନ୍ତେ କେନେ ଆଗକୁ ଆହୁରି ରେଟ୍ ହବାର ଅଛି। ଯେହେତୁ ସେ ସିଜିିନ୍ ପଳିଗଲାନି ସେଟା ଆପଣ ପଲି ହାଉସ୍ ଗୋଟେ କରିକି ଯଦି ଚାଷଟା କରିଥାନ୍ତେ ସେ ଘାରେ ରେଟ୍ ଭଲ୍ ବିକି ପାରିଥାନ୍ତେ ବିଲାତି ପଚାସ୍ ଷାଠିଏ ଟଙ୍କା କିଲୋ ବି ହେଇଯାଉଚି ଅଛି ଧଣିଆ ପତ୍ର ଶହ କୋଡ଼ିଏ ଟଙ୍କା କିଲୋ ହେଇଯାଉଚି। ଏହାର ଆପଣ ଯଦି ଚାଷ ଇଛଁ କରିଥାନ୍ତେ ଏହାର ଭଲ୍ ଉତ୍ପାଦନ କରିକି ଆପଣ ଭଲ୍ ପ୍ରଡ଼କ୍ସ୍ ମାନେ ମାର୍କେଟ୍ ବିକ୍ରି କରି ପାରି ଥାନ୍ତେ ଆଉ ଲାଭଦାୟନ ହେଇପାରଥାନ୍ତେ।
ଓ ସେଇଟା ତ ଇଛୁକା ଆଉ କରିହବନି ନାହିଁ ଆଉ ତାରେ ଇଏ ବି ଚାଲିଗଲାନି ମୁଁ ଭାବୁଛିି ଯେ ପାନ ପାନ ମୁଁ ଶୁଣିଥିନି ସେଟା କମ୍ ପଇସାରେ ଭଲ୍ ହେଇପାରିବ।
ହଁ ପାନ ଚାଷ ଟା ବି କମ୍ ପଇସା ରେ ଭଲ୍ ହେଇପାରିବ ଯେ ଏ କିନ୍ତୁ ସେଟାର ଟିକେ କଷ୍ଟ ଅଛି ମାନେ ସେକାର ପାନ ଚାଷ ରେ ଯେମିତି ଖରା ଲାଗିବନି। ଢାଙ୍କିକି ସେଗା ହୁଏ ସେଗା ଉ ପୁରା ଜାଗା ଟାକୁ ପୁରା ଢାଙ୍କିିତବ ଆପଣଙ୍କୁ ପୁରା କଭର କରିକି ତାପରେ ପୁରା ସବୁ ଢାଙ୍କା ହେବ ଢାଙ୍କିକି ପାନ ଚାଷ ଟା ହୁଏ। ସେଟାରେ ମାନେ ପୁରା କଭର୍ କରୁଥିବ ଆପଣ ସେଠାରେ ବି ଅଧିକା ପଇସା ଖର୍ଚ୍ଚ ହବ। ମୁଁ ଯିଏ ଚାଷଟା କହୁଛି ସେଗାର ଆହୁରି ଆପଣ ଯଦି କରିବେ ଯଦି ମାର୍କେ ଟିକେ ରେଟ୍ ରହିଲା ରେଟ୍ ର ପଇସା ପାଇଲେ କିନ୍ତୁ ପାନ ହଠାତ୍ ଯଦି ପାନ ରେଟ୍ ପଡ଼ିଗଲା ଆପଣ ସେଠାରୁ କିଛି ଉତ୍ପାଦନ କରିପାରିବେ ନାହିଁ ପଇସା।
ତ ଗାଈ ଚାଷ ଟା କରିବା ଟା ଏବେ ମାନେ ସୁବିଧା ହବ ଆପଣ କହୁଛନ୍ତି ତ
ଆଜ୍ଞା ଗାଈର ବି ସବସିଡ଼ି ଅଛି ଆପଣ ଯଦି ଗାଈ କରିବେ ସରକାରୀ ପୋର୍ଟାଲରେ ଆମେ ଆବେଦନ କରିଦବା ଆପଣଙ୍କର ଆବେଦନ ପରେ ଆପଣଙ୍କୁ ସବସିଡି ମିଳିବ ଗୋଟେ। ଯେ ଆପଣ ଗାଈ କିଣିଲେ ତାର ରସିଦ ଦେଖେଇବେ ଆଉ ଆପଣଙ୍କ ଏକାଉଣ୍ଟକୁ ପଇସା ଯିବ ଆପଣ ଗାଈକି ଯେହେତୁ ଚାଷ କରୁଛ ସେଟା ଅଛି ଆପଣ ସେନୁ ପଇସା ପାଇବେ। ଆଉ ସେଠାରୁ ପଇସା ପାଇଲେ ଆଉ ଆପଣଙ୍କର ଯେ କିଛି ପଇସା ଅଛି ସେଇଟା ମିଶେଇଦେଲେ ଆପଣଙ୍କର ହେଇଯିବ।
ହଉ ତାହେଲେ ଆପଣ ଟିକେ ଟିକେ ବୁଝାବୁଝି କରୁନ ମାନେ ମୁଁ ଆପଣ ଯ କହିଲେ କି ଲୋକ ପାଖରୁ ଗାଈ କିଣିବା କଥା ଆମର ତ ଏଠି ନାହାନ୍ତି କେହି ଆପଣ ଟିକେ ବୁଝାବୁଝି କରନ୍ତୁ ଦେନେ ମତେ କହିବେ ଦେନେ ଯିମି ଆଉ ଆଣିବା ଆଉ ଗାଈ
ଆଜ୍ଞା ଆପଣ କନଫର୍ମ ହଉନ ଯେ ଆଣିବେ ଗାଈ ଆଉ ଆଣିମେ କହିନେ ମୁଁ ନିହାତି ବୁଝାବୁଝି ଆପଣଙ୍କର କରିଦେମି ଆଉ ଏପ୍ଲାଏ ବି ଅନଲାଇନ କରିଦମି ଯେହେତୁ ଆପଣ ସବସିଡି ପାଇବେ। ଆଉ ଗାଈ ଚାଷ କରୁନ ମୋ ଅନୁସାରେ ଭଲ ଲାଭ ଦେଇନ ହେବ ମାର୍କେଟ ପାଖାପାଖି ଆପଣଙ୍କୁ ବି ଘର ସେଥିରୁ ଆପଣ ଭଲ ଇନକମ୍ କରିପାରିବେ।
ତଥାପି ଗୋଟେ ଗାଈ କେତେ ଟଙ୍କା ତାର ପଡିଯିବ ତା ଦାମ?
ହଁ ଗୋଟେ ଯଦି ଭଲ୍ ଗାଈ ଆପଣ ନେବେ ଚାରିରୁ ପାଞ୍ଚ ଲକ୍ଷ ପଡ଼ିଯିବ ଜୋଶୀ ଗାଈଟା। ଯିଏ ଅଧିକା ମାତ୍ରାରେ କ୍ଷୀର ଦବ।
ଚାରି ରୁ ପାଞ୍ଚ ଲକ୍ଷ ତ ବହୁତ ବେଶୀ ଲାଗୁଛି ମତେ।
ବେଶୀ ଲାଗୁଛି ଯେହେତୁ ଆପଣ ସବସିଡ଼ି ପାଇବେ ସେଥିରୁ ଲକ୍ଷ ଆଡ଼େ ଟଙ୍କା ସବସିଡ଼ି ପାଇବେ ଆଉ ଆପଣଙ୍କୁ ହାତରୁ ଦେଇତେ ହେବ ହାତରୁ ଦେଲା ପରେ ଆପଣ ସେଥିରୁ ଭଲ ଲାଭ କରିପାରିବେ।
ହଉ ମୁଁ ଏଠି ମୋ ଘର କଥାବାର୍ତ୍ତା ବୁଝା ହେଇକି ଆପଣଙ୍କୁ ମାନେ କହିମି କଣ ଆଗକୁ କରିିମ।
ହଁ ଆପଣ କନଫର୍ମ ହଉନ୍ ଆଉ ଆଉ ଅନ୍ୟାନ୍ୟ କିଛି ଚାଷ କରିଥାନ୍ତେ କି?
ଅନ୍ୟାନ୍ୟ ସେ କଥା ତ ତ କହୁଥିନି ଯେ ମାନେ ମୁଁ ଶୁଣିଥିନି ପାନ କଥା ଆଉ ଆପଣ ତ କହିଲେ ଆଙ୍କ ପାନ ପାଇଁ ମାନେ ଟିକେ କଷ୍ଟ ଅଛି ଆଉ ପନିପରିବା ବି ଛୁଆ କିଛି ଖାସ୍ ନାହିଁ ତ ଆଉ କଣ କରିପାରିବି ମୁଁ।
ହୁଁ ସେଟା ତ ମୁଁ ବୁଝିପାରୁଛି ଆଉ ଆପଣ ଦେଖୁନ ଗୋଟେ ମାଇନ ସେଟ କରୁନ କେ ଚାଷ ଟା କରିବେ। ସେ ଅନୁସାରେ ଆମେ ଡିଟେଲ୍ ରେ କଥା କହିବା। ଆଉ ସେଥିରୁ ଯାକୁ ଆପଣ ଭଲ ଇନକମ କରିପାରିବେ। ଆପଣ ଟିକେ ଦେଖୁନ୍ତୁ ଜେ ଚାଷ ଟା ଆପଣଙ୍କର ଅ ଦେ ନୁ ମାର୍କେଟରେ ଯେଟା ଡିମାଣ୍ଡ ବେଶୀ ଅଛି ପାନ ଡିମାଣ୍ଡଟା ମାର୍କେଟରେ ସେତେ ପରିମାଣରେ ନାହିଁ। ଆଉ ଅଲଗା ଚାଷ ଅପେକ୍ଷା ପାନ ଚାଷ ଟିକେ କଷ୍ଟ ବି ଏଗାର ଆପଣ ଟିକିଏ ଆଇଡ଼ିଆ ଲଗେଇନେ ମାର୍କେଟ ଡିମାଣ୍ଡ ଥିବ ଦି ଆପଣ ଭଲ ପଇସା ଇନକମ୍ କରିପାରିବେ ସେଥିରୁ ଏତେ ହବ ନାହିଁ।
ହଉ ସାର୍ ମୁଁ ଆପଣଙ୍କୁ ମାନେ ବୁଝାବୁଝି ହେଇକି ମୁଁ କିଛି ଦିନ ପରେ ଆପଣଙ୍କୁ କହୁଛି।
ଆ ଠିକ୍ ଅଛି ଠିକ୍ ଅଛି।
ଆଜ୍ଞା।